ହାଲୋ। ହଁ, ହାଲୋ। ଆଉ କ'ଣ?
ଏଇ---ରୋଷେଇ ଚାଲ୍ଚି ଆଉ।
ହୁଁ, ଉ।
ଆଉ ଆପଣ କ'ଣ କରୁଚ?
ତ ସେଇଥି ପାଇଁ ଜଲ୍ଦି ଟିକେ ରୋଷେଇ ସାର୍ ଦଉଚି ଆଉ।
ହଁ, ହଁ।
ହୁଁ।
ଅ, ହଉ ହଁ, ଭଲ ଅଛି।
ହଁ, ଛୁଆ ବଧ କରାଅ। ହଁ, ମୋର ବି ଭଲ ଅଛି, ହିଁ ମତେ ଟିକେ ଜର ହେଇ
ଅ ହଁ, ଜଣା ପଡ଼ୁଛି।
ଦ ଦେଇ।
ତମ ଟୋନ୍ ରୁ ଜଣା ପଡୁଛି। ହଁ।
ଆଉ ଛୁଆ ମାନେ କଣ ସ୍କୁଲ ଯାଇଛନ୍ତି?
ହଁ, ଛୁଆ ଦି ଆଙ୍କେ ସ୍କୁଲ ଯାଇଛନ୍ତି।
ଆଉ ତମର?
ମୋର ବି ପୁଅ ସ୍କୁଲ ଯାଇଛି ବା ଗୋଟେ ବେଳକୁ ଆସିବ। ସେଇଥି ପାଇଁ ଜଲ୍ଦି ଟିକେ ରୋଷେଇ ସାରି ଦଉଛି।
ହୁଁ।
ଛୁଆ ମାନେ ଆସଲେ କେବେ ଧୂତ ଘରେ ଯା ଦିଅର ନଣଦ ସବୁ ଅଛନ୍ତି। ଭଣଜା, ଭାଣିଜୀ, ହଁ, ତମର
ହଁ, ଆମର ଅଛନ୍ତି ଶଶୁର ଅଛନ୍ତି। ଶାଶୁ ନାହାଁନ୍ତି, ଦିଅର, ଯା ପୁତୁରା, ଝିଅରୀ, ପୁଅ, ବାବୁ ସମସ୍ତେ ଅଛନ୍ତି। ସମତେ ଅଛନ୍ତି।
ହୁଁ, ହଁ ଆଜି କଣ ରୋଷେଇ ହଉଛି ହମ୍ ପୁରୀ ତରକା କାରି ଖାଇଥିଲି ପୁଅ ଟିଫିନ୍ ନେଲା ତ
ଥିଲି, ହଁ। ସକାଳେ କରିଥିଲି ଏ ଯୋଉ ପରଟା କୁ ଭଜା କରିଥିଲି, ଆଳୁ ପୋଟଳ ଭଜା। ଖାଇଛି ତାପରେ ରୋଷେଇ ହେଲେ ଖାଇବେ ପୁଣି ଗୋଟା ବେଳକୁ ଆଉ। ଏମୀତି ଆଉ।
ଆମର ଟିକେ ଏପଟେ ଜଲ୍ଦି ଖାଇ ଦଉଛନ୍ତି ନା ଏଗାରଟା ସାଢେ ଏଗାରଟା ଭିତରେ ସବୁ ଖାଇ ସାରିବେ। ଏବେ ତ ପ୍ରାୟ ସବୁ ଖାଇ ସାରିଲେଣି ଆଉ ଖାଲି ମୁଁ ଅଛି, ମୋ ଯା ଅଛି। ଆଉ ସବୁ ଖାଇ ସାରିଲେଣି।
ଦି ଜଣ ଯାଙ୍ଗା ସାଙ୍ଗ ହେଇକି ଖାଇବ, ହୁଁ ହୁଁ।
ସେଇଥିପାଇଁ ଟିକେ ଆଉ
ଅ ହଁ। ଆଉ ତମ ବାବୁ?
ସେ ଯାଇଛନ୍ତି ଡ୍ୟୁଟି।
ହଁ ହଁ।
ହୁଁ।
ଶଶୁର ଶାଶୁ ଅଛନ୍ତି?
ଏଇ ଶ୍ୱଶୁର ଏକ୍ସପାରୀ କରି ଯାଇଛନ୍ତି ଶାଶୁ ଅଛନ୍ତି।
ହଁ ହଁ।
ଉ ହୁଁ।
ଏଇଆ ଆଉ ଆଉ କଣ ଖରାବେଳେ ରୋଷେଇ କଣ କରୁଛ?
ରୋଷେଇ ଆଜି ହେଇଛି ଡାଲମା ହେଇଛି ଆଳୁ ଭଜା ହେଇଛି ଜହ୍ନି ଭଜା ହେଇଛି ଆଉ ସବୁ ବାଇଗଣ ଭେଣ୍ଡି ସବୁ ତା ଫୁଲରେ ଭାଜି ଦେଇଛି ଆଉ ଆଉ କିଛି କରିନି ଦେହ ଭଲ ଲାଗୁନି ଆଜି।
ହଁଉ ହୁଁ ହୁଁ।
ହଁ ସେଥି ପାଇଁ ପଳେଇଚ ଆଉ
ମୁଁ କହିଲି ଶନିବାର ଆଜି ତ ଆଉ।
ହଁ ଦେହ ପା ଆଉ ଦିଅ ନଦିଆ
ହଁ।
ହ ତାର ଭେଣ୍ଡି ଭଜା ଡାଲମା
ହୁଁ। ଆ ଭଲ ତା ଛୁଆ ଡାଲମା ଖାଉ ଚନ୍ତି ଭଲ ନା ଆଉ ଆମ ପୁଅ ସବୁ ବଡ ବଡ ପିଲା ଟିକେ ହେଇଗଲାଣି କଲେଜ ପିଲା। ବଡ଼ ପୁଅ ସେ ଭୁବନେଶ୍ଵରରେ ପଢୁଛି ସାନ ପୁଅ ହୁଁ ସାନ ପୁଅ ପଢୁଛି ସାଇନ୍ସ ତାର ପ୍ଲସ ଟୁ ସାଇନ୍ସ ସେକେଣ୍ଡ ଇୟର ହେଲା ଏବେ ଆଉ। ଏମିତି ଆଉ।
ଏ ଆମ
କଣ କହିଲ?
ଆମ ପୁଅ ଆଠ ବର୍ଷର ଛୋଟ ଟା।
ଓହୋ କୋଉ କ୍ଲାସରେ ପଢ଼ୁଛି?
ଏ ତୃତୀୟରେ ବଢୁଚି।
ତୃତୀୟ ଶ୍ରେଣୀ ଉ ହୁଁ ଶିଶୁ ମନ୍ଦିର ନା ସ୍କୁଲ ଗମେଣ୍ଟ ସ୍କୁଲ?
ଉ ହୁଁ।
ଇଂଲିଶ ମିଡି
ଇଂଲିଶ ମିଡ଼ିୟମରେ? ଉ ହୁଁ କୋଉଠି ବୋଧେ ଘର ଭିତରେ ଅଛ କି ନେଟୱାର୍କ ଟିକେ ପାଉନି? ହାଲୋ। ହ୍ୟାଲୋ। ମୁଁ କହିଲି ଘର ଭିତରେ ବୋଧେ ବସଚ? ଆଉ କଣ କୁହ। ଟିକେ ବାହାରକୁ ଆସିଲେ ସିନା ସୁବନ୍ତା।